ହଁ ତ।
ସୁପ୍ରଭାତ ଶୁଭ ସକାଳ। କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ଅ ହଁ ମୁଁ ବି ବହୁତ ବଢିଆ ସେ ଅଛି ଏ
ଆଉ କଣ କରୁଥିଲେ ଆପଣ?
ମୁଁ ସକାଳୁ ଟିକେ ଉଁ ନିତ୍ୟକର୍ମ ସାରିକି ବୁଲାବୁଲି କରବା ପାଇଁ ଆସିଛି ଆଉ। ମାନେ ସକାଳୁ ଟିକେ ଚଲାବୁଲା କଲେ ଏକ୍ସରସାଇଜ କଲେ। କଣ କି ଦିନ ସାରା ଟା ପୁରା ମାନେ ବହୁତ ଭଲ ସେ କଟିଥାଏ। ଆଉ ଯଦି ସକାଳୁ ହିଁ ଯଦି ଡେରିରେ ମାନେ ବେଳେବେଳେ ମୁଁ ବି ସେମିତି ଡେରି କରିଦିଏ। ଆଟା ନଅଟା ବେଳେବେଳେ ଉଠେ ମାନେ ରା ତିରେ ଶୋଇବାର ଲେଟ୍, ଜାଣିଥିବ ସେ ଦିନ ସାରା ପୁରା ମାନେ ମାନ୍ଦାଳିଆ ଭଳିଆ ଲାଗିବ। ମାନେ କିଛି କରିବାକୁ ବି ଇଚ୍ଛା ଲାଗେନି। ସକାଳୁ ଯେତିକି ସକାଳୁ ଉଠିଥିବ ସକାଳର ଯୋଉ ସୂ ସୂର୍ଯ୍ୟ କିରଣ କୁହନ୍ତି ନାଇଁ କି ଭିଟାମିନ ଡି ମିଳେ ବୋଲି। ସେଟା ଯଦି ଦେହରୁ ଯୋଉଦିନ ପଡିଥିବ ସକାଳୁ ଗାଁରେ ନାଇକି ସେ ଦେହଟା ପୁରା ଉର୍ଜା ମିଳେ। ମାନେ ପୁରା ରାତି ହବା ପର୍ଯ୍ୟନ୍ତ ତୋମକୁ ଦେହରେ ଗୋଟେ ଉତ୍ତାପ ଥାଏ ଗୋଟେ ଉର୍ଜା ଥାଏ ଯେ କିଛି କରିପାରିଲି। ଏ ଫୁର୍ତ୍ତିଲା ଭଳିଆ ଫିଲ୍ ହୁଏ ସବୁବେଳେ।
ହଁ। ମାନେ ତୋମେ ଗାଁରେ ରହୁଚ ନା, ତୋମେ ଗାଁରେ ରହୁଚ ନା?
ହଁ ଗାଁ ରେ।
ମାନେ ଗାଁ ରେ ଯେମିତି ସକାଳର ଦୃଶ୍ୟ ଯେମତି ଆମର ଯେ ସ୍କୁଲ୍ ରେ ଯେ ଚିତ୍ର ଯେତବେଳେ କା ସେୟାକୁ ଦଉନଥିଲେ କି ଡିଟୋ ତୋମେ ସେମିତି ହିଁ କ
ହଁ, ହଁ।
ସେଇ ଗାଈ ଯାଉଥିବ। ଆଉ ସେଇ ଯାକ ହିଁ କରୁଥୁଲୁ ଗାଈ ସହିତ ମାନେ ଆଉ ଜଣେ ଥିଲା। ସେଇଟା ହଉଛି ଚାଷୀ ମାନେ କୃଷକ ଲୋକ ଯିଏ ଜଣେ ଥିଲା। ସିଏ ତାର ଲଙ୍ଗଳ ଧରିକିରି ହଁ ସିଏ ଯେତେ ପୁରା ସକାଳୁ ଯାଉଥିବେ ନାଇ କି? ତୋମେ ପୁରା ସତରେ ଆମେ ଯୋଉଟା ଯେ ଚିତ୍ରାଙ୍କନ ବହିରେ ଦେଖୁଚୁ। ସେଟା ତୋମେ ଗାଁ ରେ ସତରେ ପୁରା ଦେଖୁଚ। ଗ-ମାନେ ଗାଁ ର ବି ଯିଏ ମଜା ପାଉଥିବ ତାକୁ ବି କେତେ ବଢିଆ ଲାଗିବ ନା। ଏଇଠି ଯିଏ ଆମ ମାନେ ମାନେ ସହରାଞ୍ଚଳରେ ରହୁଛୁ। କିନ୍ତୁ ଆମେ ଯାହା ଦେଖିପାରୁଛୁ ଆମେ ମାନେ ଯେମିତି ବସ୍ ଫସ୍ ଗାଡି ଏଇଯା ସବୁ ଆମେ ଦେଖି ପାରୁଚୁ। କିନ୍ତୁ ଗାଁ ର ଯୋଉ ଜୀବନ ଶୈଳୀ ଥାଉଚି ସେଇଟା ଆମେ ଦେଖି ପାରୁନୁ ନାଇଁକି।
ସେଇଆ କହନ୍ତି ନାଇଁ କି ମାନେ ଗୋଟେ ଆସ ଚାଷୀ ଦେଖ ତାଙ୍କ ଜୀବନରେ ମାନେ ଯେତେବେଳେ ତୋମେ ଗାଁ ପରିବେଶରେ ରହିଥିବ ମାନେ ଆ ଆପଣ ଯେମିତି କହିଲେ ଯେ ମୁଁ ଆମେ ଚିତ୍ର ଯେତେବେଳେ ବନଉଥିଲୁ। ସବୁବେଳେ ଗୋଟେ ପ୍ରାକୃତିକ ଚିତ୍ର ବନାବାକୁ କହିଲେ ଆମେ ପର୍ବତ ଟେ ବନେଇଦେବା, ସେଥିରେ ସୂର୍ଯ୍ୟ ଥିବ, ଝରଣା ଟେ ଆସଥିବ। ତାପରେ ତଳେ ଚାଷ ଜମି। କାହିଁକି ନା ପ୍ରାକୃତିକ ଚିତ୍ରରେ କେହି କେବେ ସହରର ଚିତ୍ର ବନାନ୍ତି ନାଇଁ। କେବଳ ଗାଁର ଚିତ୍ର ହିଁ ବନାନ୍ତି। କାହିଁକି ନା ଗାଁ ହିଁ ଗୋଟେ ସେଟା ଏମିତି ଜିନିଷ ଆଉ ସେଥିରେ ଚାଷୀ ମାନେ ଗାଁ ର ହଉଚି ମୁ ଖ୍ୟ ହଉଚି ମାନେ ଚାଷ କାମଟା ହଉଚି ଗାଁର ମୁଖ୍ୟ। ମାନେ ଗାଁ ଆଉ ସହରକୁ ଯଦି ତୋମେ ପାର୍ଥକ୍ୟ ଦେଖିବ ତାହେଲେ ଚାଷୀ ହଉଚନ୍ତି ଗାଁ ର ଗୋଟେ ମାନେ ମୁଖ୍ୟ ସେମାନେ।
ହଁ।
ମାନେ ସେମାନେ ତାଙ୍କ ହାତରେ ଯେତେବେଳେ ବି ତୋମେ ଦେଖିବ ଯେ ମାନେ ବଳଦ ଦିଟା ଥିବେ। ତାପରେ ସେ ଲଙ୍ଗଳ ଗୋଟେ ଧରିଥିବେ, ଚାଷ କରୁଥିବେ, ମାନେ ସେଟା ଗୋଟେ ପ୍ରାକୃତିକ ପ୍ର କୃତିର ଗୋଟେ ଏମିତି ଦୃଶ୍ୟ ସେଟା ଦେଖିବ। ଯୋଉ ଦୃଶ୍ୟ କି ମାନେ ଏବେ ସମୟ ଅନୁସାରେ ଧୀରେ ଧୀରେ ଧୀରେ ଧୀରେ ଦେଖିବାକୁ ବହୁତ କମ ମିଳୁଛି। ଏବେ ବି କିଥି ଗାଁ ଗହଳିରେ ଅଛନ୍ତି ଯୋଉଟା କି ମାନେ ଆଗରୁ ଥିଲା ଭାବିନିଅ ତୋମେ ଯଦି ଦଶ ତ ପନ୍ଦର ବର୍ଷ ପଛକୁ ପଳେଇବ। ସେତେବେଳେ ଥିଲା। କିନ୍ତୁ ଗାଁ ଗହଳିରେ ଏବେ ଧୀରେ ଧୀରେ କମି ଆସିଲାଣି। ସବୁ ଜାଗାରେ କମିନି। ନା କିଛି ତ ଲୋପ ପାଇ ଯାଇଛି। କିନ୍ତୁ କିନ୍ତୁ ଆମ ଗାଁ ରେ ଏବେ ବି ଚାଲିଚି। ମାନେ ସକାଳୁ ଆଜି ମୁଁ ବି ଯେତେବେଳେ ଯାଉଥିଲି ସେତେବେଳେ ସେମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ମାନେ ସାଢେ ଚାରି ପାଞ୍ଚ ରୁ ଏମିତି ଉଠିବେ। ତାପରେ ଯାଇକି ହଳ ଲଙ୍ଗଳ ଧରିକି ମାନେ ତାଙ୍କ ବିଲ ଟା ଚାଷ କରିବେ। କାହିଁକି ନା ବର୍ଷା ସମୟ ପଳେଇ ଆସେ ପା ଖେଇ ଆସିଲାଣି ନା ଏବେ, କାଲି ବି ବର୍ଷା ହେଇଥିଲା ଯାହା ଦ୍ଵାରା କି ମାଟି ଟା କଣ କି ଟିକେ ଉଁ ଉଁ ମାଟିଟା ଓଦା ହେଇଯାଇଛି ଶୁଖିଲା ଭୂମିରେ ଯଦି ଏଇଆ ଚାଷ କରିବ ତାହେଲେ ତ ଟାଣ ହେଇକି ଥିବ ସେଟା ମାନେ ସେ ଅଧିକ ସମୟ ବି ଲାଗିବ ତାପରେ ଗାଈ ଗୋରୁ ଯୋଗୁ ପରିଶ୍ରମ ବି କରିବାକୁ ପଡିବ ଅଧିକ ମଣିଷକୁ ବି ଅଧିକ ପରିଶ୍ର ମ କିନ୍ତୁ ମାଟିଟା ଯଦି ଓଦା ହେଇଥିବ ଦି ଦିନ ଏବେ ପହର ଦିନ ଆଉ କାଲି ବର୍ଷା ହେଇଛି ଯାହା ଦ୍ଵାରା ମାଟିଟା ଓଦା ହେଲେ କଣ କି ମାନେ ତମେ ଯୋଉ କାମଟା ଦି ଘଣ୍ଟାରେ କରିବ ସେ କାମଟା ତମର ଘଣ୍ଟାଟାରେ ହେଇଯିବ ଶୀଘ୍ର ଶୀଘ୍ର ହେଇଯିବ। ନିଜକୁ ବି ଅଧିକ ପରିଶ୍ରମ କରିବାକୁ ପଡିବନି ଆଉ ଗାଈ ବଳଦକୁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡିବନି।
ହୁଁ ମାନେ ଚାଷୀ ଲୋକ ତାହେଲେ ସବୁବେଳେ ଯାଉଛନ୍ତି ନାଇଁ କି ବ ର୍ଷା ଦିନେ ହେଲାଯେ ପୁରା ସେ ବାଉଁଶ ଫାଉଁଶ ବାଉଁଶ ବେତରେ ଯେ ତିଆରି ସେ ସେ ମାନେ ମୁଣ୍ଡରେ ପିନ୍ଧିକିରି ଯାଇ ଥାଉ ଜନ୍ମ ହେଇକି ନାଇଁ ମୁଁ ସେଗୁଡା କେବେ ଦେଖିନି। ଛତ୍ରୀ ବେଲି କୁହନ୍ତି?
ହୁଁ ଛତ୍ରୀ ମାନେ ବାଉଁଶ ରେ ତିଆରି ହେଇଥିବ ଯେମିତି ହୁଁ ମଝିରେ ଏନ୍ତି ଗୋଜା ହେଇକି ଏନ୍ତି ଚଉଡା ହେଇକି ଛତା ଯେମିତି ଥାଏ ନାଁ କି ସେମିତି ହିଁ ଥିବ ଆଉ ଯୋଉଠୁ ବାନ୍ଧିବାର ଥିବ ସେଟା ମୁଣ୍ଡରେ ଲଗେଇବେ। ମାନେ ସେ ଦୃଶ୍ୟ ବି ଅଲଗା ମାନେ ବର୍ଷା ପ୍ରବଳ ରଜ ରଜ ବର୍ଷା ବି ହଉଥିବ ସେମାନେ ସେ ବର୍ଷାରେ ଚାଷ କରୁଥିବେ ତା ଠୁ ବି ଆଉ ମଜା କଣ ଜାଣିଛୁ ନା ମାନେ ଗୋଟେ ପଟେ ଚାଷ ହଉଥିବ ଆଉ ଗୋଟେ ପଟେ ମାନେ କାଦୁଅ କରିକି ଯୋଉ ତଳି ଲଗାନ୍ତି ଜାଣି ଥିବେ ଧାନ ତଳି କୁହନ୍ତି ସେଟା ଲଗଉଥିବେ ମାନେ ସେଟା ମା ମାନେ ଲଗଉ ଥିବେ ଆରମ୍ଭ ହଉଥିବ ହଁ ସେଇଟା ମାନେ ଜଣେ ବସିକି ତଳି ଲଗଉଥିବ ଦି ତିନି ଜଣ ସେଠିକା ଧାନ ପେଡା ଗୁଡାକ ବାନ୍ଧିକି ରଖା ହେଇଥିବ ଆଉ ଗୋଟେ ପଟେ ଚାଷ ହଉଥିବ। ମାନେ ସେ ଦୃଶ୍ୟ ହିଁ ଗୋଟେ ମାନେ ମନକୁ ଏତେ ଟାଣିନିିଏ ଆଉ ନିଜକୁ ଏତେ ମାନେ ଗୋଟେ ଗର୍ବ ଲାଗେ ଯେ ଆମୁଁ ମୁଁ ଏମିତି ଗୋଟେ ପରିବେଶରେ ବ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଛି ଯୋଉ ପରିବେଶରେ କି ପ୍ରାକୃତିକ ଉପରେ ମଣିଷ ନିର୍ଭରଶୀଳ ଅଛି। ଆଉ ପ୍ରାକୃତି ବି ସେ ପ୍ରାକୃତି ଉପରେ ଆମେ ଯଦି ନିର୍ଭରଶୀଳ ଥିବା ତାହେଲେ ପ୍ରାକୃତି ବି ଆମକୁ ସେମିତି ହିଁ ଜିନିଷ ଦେବ। ଆମେ ଯଦି ପ୍ରାକୃତିକୁ ସମ୍ମାନ ଦେବା ପ୍ରାକୃତିକୁ ଉଁ ଭଲ ପାଇବା ତାହେଲେ ସେ ମଧ୍ୟ ଆମକୁ ଭଲ ପାଇବା ଦେବ। ଆମେ ଯଦି ପ୍ରାକୃତି ସହିତ ଜଡି ତ ହେଇକି ରହିବା ତାହେଲେ ସେ ବି ଆମ ସହିତ ଜଡ଼ିତ ହେଇକି ରହିବ ଆମେ ଜୀବନ ସାରା ତା ସହିତ ଜଡ଼ିତ ହେଇିକି ରହିବା ଦେଖିବୁ ଜୀବନ ସାରା ସିଏ ମଧ୍ୟ ଆମ ସହିତ ଜଡ଼ିତ ହେଇକି ହିଁ ରହିବ।
ହଁ ମାନେ କୃଷକ ମାନେ ଦେଖ କେତେ ଇଏ ନାଁ ତାଙ୍କେ ଆମେ ଆମାନଙ୍କ ପାଇଁ ବି ଖାଇବା କରୁଛନ୍ତି ଆଉ ସେମାନଙ୍କ ପାଇଁ ବି ହେଲେ ଖାଇବା କରୁଛନ୍ତି। ଯେଦି ତାଙ୍କେ ଆମେ ନଥାନ୍ତି ଯେମିତି କିି କୁହାଯାଉଛି ଯେ ଏଁ ମାନେ ଯବାନ୍ ଆଉ କିଶାନ୍ ବହୁତ ଆମ ଦେଶର ମାନେ ମୁଖ୍ୟ ହେଲେ ନାଇଁ କି?
ସେମାନେ ହଉଛନ୍ତି ପ୍ରଥମ ହିରୋ ଦେଖିବାକୁ ଗଲେ ଯବାନ୍ ଆଉ କିଶାନ୍ ଯବାନ୍ ଯାହା ପାଇଁ କି ଆମେ ମାନେ ଶା ନ୍ତିରେ ରାତିରେ ବି ଶୋଇପାରୁଛୁ ଆମ ଦେଶକୁ ସେମାନେ ରକ୍ଷା କରନ୍ତି। ଆଉ କିଶାନ୍ ଯିଏ କି ଯାହା ପାଇଁ କି ଆମେ ଶାନ୍ତିରେ ଖାଇପାରୁଛୁ ସେଇଟା ପାଇଁ ସେ ବି ଦିନ ରାତି ମଣିଷ ସବୁବେଳେ ସେମାନେ ମାନେ ଉଚ୍ଚ ସ୍ତରରେ ରୁହନ୍ତି ସମ୍ମାନ ଯୋଗ୍ୟ ପଦବୀ ଯୋଉଟା କୁହନ୍ତି ନାଇଁ କି ସେ ସ୍ତରରେ ସବୁବେଳେ ଯବାନ୍ ଆଉ କିଶାନ୍ ରୁହନ୍ତି।
କିନ୍ତୁ ଦେଖ ଆଁ ମାନେ ହଁ। କୃଷକ ମାନେ ଦେଖ କିନ୍ତୁ ଆମର ଏତେ ସେ ଚାଷ କରୁଛନ୍ତି ଏତେ ତାଙ୍କର ପରିଶ୍ରମ ଅଛି କିନ୍ତୁ ମୁଁ କେବେ ଶୁଣିନି ଯେ କୃଷକ ଏଇ କୃଷକଟା ସବୁଠାରୁ ଧନୀ। ଏମିତି ହେଲେ ମୁଁ କେବେ ଶୁଣିନି ଏଇଟା ଯିଏ କିନ୍ତୁ କୃଷକ କୃଷକ ପାଇଁ ହିଁ ସବୁ ଭାତ ଡାଲି ଯାହା ବି ହଉଛି ସିଏ ହିଁ କରୁଛି ସିଏ ହିଁ ଆମକୁ ଖାଇବାକୁ ଦଉଛି। କିନ୍ତୁ ସିଏ ଏତେ ଧନୀ ନାହିଁ କେତେବେଳେ ହେଲେଲେ ମାନେ କେତେଟା ଇଏ ଲାଗୁଛି ନା ଶୁଣିବାକୁ କିନ୍ତୁ ସିଏ ହିଁ ଦିନ ରାତି କାମ କରିଥାଉଛି। ପ୍ରାୟତଃ ମାନେ ତାର ମଜୁରୀ ଟା ବହୁତ ଅ ମଜୁରୀ ଟା ବହୁତ ଅଧିକ କିନ୍ତୁ ମଜୁରୀ ଖର୍ଚ୍ଚ ଦେଖିଲା ବେଳକୁ ବହୁତ କମ୍ ହେଇଯାଉଛି। ଆଉ ଯଦି ଯଦି ଶେଷରେ ଯଦି ତାର କୌଣସି ବି ଅସୁବିଧା ହଉଛି। ଯେ ମାନେ ପଇସା ପାଇବାରେ ତ ଦେଖ ତାଙ୍କେ ଆମ ଘର ବହୁତ ଅସୁବିଧା ଥାଉଛି। ପ୍ରାୟ ଦେଖ କୃଷ ଙ୍କ ମାନଙ୍କ ପାଇଁ କେତେ ବି ଇଏ କଲେ ସେମାନେ କଣ ନା ଯଦି ଅସୁବିଧା ପାଇଲେ। ଏବେ ଦେଖୁ ବର୍ଷା ଯବେ ଠିକ୍ ସେ ହେଲ ନାହିଁ। ବୋଇଲେ ତାଙ୍କର କଣ କୃଷ ମାନେ ଚାଷରେ ବେଶୀ ବାଧା ହବ ନା ଯାହାଲେଲେ ଆଉ ତାଙ୍କେ ଯଦି ସେଇ ଟାରେ ଯଦି କିଛି କାହାଠୁ ଲୋନ ଆଣିଥିବେ ପଇସା ଆଣିଥିବେ ଠିକ୍ ସମୟରେ ଦେଇପାରୁନଥିବେ। ଆଉ ନହେଲେ ତ କୃଷକର ଝିଅ କି ପୁଅ ବି ତ ଚାହୁଁଥିବ ଯେ ମୁଁ ଜଣେ ଡାକ୍ତର ହେବି କି ଇଞ୍ଜିନିୟରିଂ କରିବେ ହେଲେ ସେମାନଙ୍କ ପାଇଁ ବି ତ କିଛି ପଇସା ସିଏ ଆଣିଥିବ ଯଦି ଠିକ୍ ସମୟରେ ଦେଇ ନ ପାରୁଛି ବି ଦେଖ ପ୍ରାୟ ଚାଷୀ ଆତ୍ମହତ୍ୟା ମଧ୍ୟ କରିଦଉଛନ୍ତି। ମାନେ କେତେ ପରିମାଣରେ ଦେଖ ବର୍ଷାର ବର୍ଷାର ରୋଲ ମଧ୍ୟ ଚାଷ ଉପରେ ପଡ଼ିଥାଉଛି ଆଉ ଗୋଟେ
ହୁଁ
ସବୁ ପ୍ରକାର ଦେଖ ଚାଷ ଉପରେ ନିର୍ଭରଶୀଳ ଚାଷୀ ସେ ଦେଖିବ ପ୍ରାୟତଃ ସେ ତାର ଚାଷ ରେ ହିଁ ବହୁତ୍ ନିର୍ଭରଶୀଳ ଥାଉଛି କିନ୍ତୁ ସିଏ ଯେତେବେଳେ ଏମିତି କରିଥାଉଛି। ହୁଁ ସେତେବେଳେ ଆମର ଗୋଟେ କୃଷକ ମାନେ କୃଷକ ନୁହେଁ ଗୋଟେ କନସେପଟ ଭାତ କ ଆମେ ଯେମତି ଏ ପଳେଇଲା ବୋଲି ସେମତି ଭଳିଆ ଲାଗୁଛି ଆମକୁ। ଏବେ ଦେଖ ସମସ୍ତଙ୍କ ହାତରେ କୃଷ ମାନେ ସମସ୍ତ ସେ ଧାନ କିଆରିରେ ଧାନ ଲଗେଇ ପାରିବେନି କଣ ପାଇଁ ଦେଖିବ ତେବେ ଧାନ କିଆରିରେ ତ କଲାବେଳକୁ ମୁଁ ଶୁଣିଛି ସେ ଯେ ନଖର ଇଏ ଯାକ ଯେ ନାଇକି କେମିତି ପୁରା ହେଇଯାଉଛି ପାଦ ଯେଉ ପୁରା ଦେଖ ମାନେ ସବୁବେଳେ ଓଦା ଓଦାରେ ରହିକିରି ହଁ କାଲୁଆ ପଡି ଯାଉଛି ତାପରେ କେତେବେଳେ ତ କାହାର ବାଲି ବାଲି ଜନ୍ଦା ଆ କଣ ସେଇଟା ଯେ କହୁନାହାନ୍ତି ବାଲିଚନ୍ଦକ ହଁ ମାନେ ସେଇରାକୁ ବି ହେଇଯାଉଛି ତଥାପି ଦେଖ ସିଏ ଆମମାନଙ୍କ ପାଇଁ ଏତେ କରୁଛି କିନ୍ତୁ ଆମେ ତାକୁ କୁ ସମ୍ମାନ ଯୋଗ୍ୟ ସେତିକି ସମ୍ମାନ ବି ଦୋଉନାହିଁ। ସେତିକି ତା ପାଇଁ ନା କୌଣସି ପୁରସ୍କାର କାର ଅଛି କିନ୍ତୁ କେବଳ ତିରସ୍କାର ହିଁ ରହିଛି କେବଳ ଅସମ୍ମାନ ହିଁ ତାକୁ କରିଥାଉ ଯେତେବେଳେ ବି ହେଲେ।
ଆମକୁ ମାନେ ଧ୍ୟାନ ଦବାକୁ ପଡିବ ଯେ ଆମେ ଆଜି ଯାହାବ କିଛି ଖାଉଛୁ- ଯୋଉ ଭାତ ଖାଉଛୁ ଡାଲି ଖାଉଛୁ ପନିପରିବା ସେ ଗୋଟେ କୃଷକ ପାଇଁ ହିଁ ଆମେ ସେ ଜିନିଷଟା ପାଇଛୁ। ଯଦି କୃଷକ ହିଁ ଯଦି ନଥାନ୍ତେ ତାହେଲେ ଆମେ କୋଉ କୁଆଡ଼ୁ ପାଇବା ସେବି ସବୁ ଠିକ୍ ଅଛି ଏନେ- ଦେଖ ମାନେ ବହୁତ ବଡ ବଡ ମାନେ ଏମିତି କମ୍ପାନୀ ଅଛି ଯୋଉଠି ସେମାନେ କି ଚାଷ ବାସକରନ୍ତି କିନ୍ତୁ ସେମାନେ ସାର ଦିଆ ଖାଦ୍ୟ କରିଦିଅନ୍ତି ଏଇଟା ସେଇଟା ସେଗୁଡ଼ିକର କିଛି କିଛି ମୂଲ୍ଯ ନାହିଁ କିନ୍ତୁ ଗୋଟେ କୃଷକ କଣ କି ସିଏ ତାର ପରିଶ୍ରମ ବଳରେ ସିଏ ସେମାନେ ତାର ଜୀଜାନ ଲଗେଇକି ସିଏ ପୁରା ମାନେ - ଗୋଟେ ଚାଷ ଟେ କରେ ସେ ଚାଷ ଉପରେ ହିଁ ସେ ନିର୍ଭର ଥାଏ ଯେ ମୁଁ ଏଇ ବର୍ଷ ଯଦି କିଛି ଖାଇବି କିଛି ପିଇବି କିଛି ଯଦି ପାଇବି କିଛି ରୋଜଗାର ପାଇବି ତାହେଲେ ସେ ଜିନିଷ ଟା ହଉଛି କେବଳ ତାର ଚାଷ। ଯଦି ବି ଧାନ ଚାଷ ହେଲା ସେ ତା ପାଇଁ କିଛି ରଖେ ତାପରେ ଧାନଟା କୁ ବିକେ କିମ୍ବା ପନିପରିବା ଚାଷ କଲେ ବି ସେ କିଛି ପନିପରିବା ଖାଏ କିଛି ପନିପରିବା ବିକେ। କିନ୍ତୁ ସେଇଟା ଯଦି ବର୍ଷା ଟା ଠିକ ସମୟରେ ହବନି କି ବେଳେ ବେଳେ ଏମିତି ବି ଜାଣିଥିବେ ମାନେ ଦେଖ ସିଏ ଚାଷ କରିବା ପାଇଁ ଲୋନ ଆଣିଥିବ ପଇସା। ଆଉ ପ୍ରଚୁର ପରିମାଣରେ ବର୍ଷା ହେଇକି ମାନେ ଧାନ ପଚି ଯାଇକି ନଷ ଷ୍ଟ ହେଇଯିବ କି ଯେକୌଣସି କିଛି ଧାନ ବୋଲି ନାହିଁ, ମାନେ ଆମ ପଟେ ସୂର୍ଯ୍ୟମୁଖୀ-ଇ-ଇ ଫୁଲ ଫସଲ ସେଟା କରନ୍ତି। ତାପରେ ପନିପରିବା ଚାଷ ଗୁଡାକ ବି କରନ୍ତି। ବିଭିନ୍ନ ପ୍ରକାର ଚାଷ କରନ୍ତି। ଚାଷ ଯେତେବେଳେ ନଷ୍ଟ ହେଇଯାଏନା କି ତାହା ପ୍ରତି ମାନେ ଯେତେବେଳେ ସେମାନେ ଲୋନ୍ ଆଣନ୍ତି ସା ରେ ଲୋନ ସେମାନେ କେବଳ ସେଥିପାଇଁ ଆଣନ୍ତିନି। ଛୁଆ ପିଲାଙ୍କୁ ପାଠ ପଢା ପାଇଁ ଆସୁଛି। ଘରର କୌଣସି ଆବଶ୍ୟକ ଏଇନା ଯଦି ଚାଷ କରିବା ପାଇଁ ତାକୁ ଯଦି ମାନେ କିଛି ଗୋଟେ ଉ-ଉ-ଉ-ମ୍ ଧର ତା ଚାଷ ଜମି ପଡି ଥିବ କିନ୍ତୁ ତାପରେ ଗାଈ ବଳଦ ନଥିବ ଯଦି ସେ ଗାଈ ବଳଦ କିଣିବା ପାଇଁ ପୁଣି ଲୋନ ହିଁ ଆଣିବ ସେ କି ସେ ଲୋନକୁ ଯଦି ଠିକ୍ ଟାଇମ ରେ ନ ଚୁକେଇ ପାରିଲା ଯାହାର ଯଦି ଚାଷ ନଷ୍ଟ ହେଇଗଲା କଣ ହେଇଗଲା ମାନେ ସେ ସମୟରେ ହିଁ କିଛି ସେମାନଙ୍କର ମ୍-ମ୍-ମ୍ ମସ୍ତିଷ୍କରେ ପ୍ରେସର ପଡିକି ହିଁ ସେମାନେ ଏମିତି ଭୁଲ ପଦକ୍ଷେପଟା ନିଅନ୍ତି। କିନ୍ତୁ ଆମକୁ ଜାଣିବା ଦରକାର ଯେ ତାଙ୍କ ପାଇଁ ବୋଲି ଆମ ଜୀବନ ଆଜି ଅଛି।
ହ
ତାଙ୍କେ ଯଦି ନଥାନ୍ତେ ତାହେଲେ ଆମେ ଖାଇବା କୁଆଡୁ ପାଇବା, ପିଇବା କୁଆଡୁ ପାଇବା କୁହ।
ସେ ତ ମାନେ ଏବେ ତାପରେ ଦେଖନ୍ତୁ ତାଙ୍କାନ ଚାଷ କୁ ବହୁଳ ପରିମାଣରେ କରିଦଉଛନ୍ତି ବେଳେ ବେଳେ। ମାନେ ଦେଖନ୍ତୁ ଏ ବର୍ଷା ଯଦି ଅଧିକ ହେଇଯାଉଛି ଯେ ଚାଷ ନଷ୍ଟ ହେଇଯାଉଛି। କିନ୍ତୁ ମାନେ ସବୁବେଳେ ତ ଏଇ ଟାଇମ ଟା ଏଇ ସମୟ ଟା ଆସୁନି ନା ବେଳେବେଳେ ତାଙ୍କେ ଅଧିକ ଚାଷ ବି କରିଥାଉଛନ୍ତି କିନ୍ତୁ ତାଙ୍କର ଗୋଦାମ ନଥାଉଛି ଯୋଉଟା କିି ତାଙ୍କେ ମାନେ ରଖିପାରିବେ ଚାଷ ଟାକୁ। ତ କି ତାଙ୍ଗାନ ପାଖରେ ତାଙ୍ଗାନ ଦେଖନ୍ତୁ ଟେକ୍ନୋଲୋଜିକାଲି ଆମେ ଯଦି ତାଙ୍ଗାନକୁ ଅ ଯଦି ପ୍ରଦ୍ୟୋଗୀକରଣ ଅନୁସାରେ ତାଙ୍କୁ ଯଦି ଆମେ ସେଇଟାକୁ ଶିଖେଇବା ଆ ନହେଲେ ତ ଭଲ ଯଦି ପ୍ରଦ୍ୟୋଗୀକରଣ ତାଙ୍କୁ ପ୍ରଦାନ କରିବା। ନହେଲେ ତ ନିଜେ କିଛି ଗୋଟେ ଆ ଉନ୍ନତ ଧରଣର ପ୍ରଦ୍ୟୋଗୀକରଣ ରଖିବା। ବୋଲେ ସେଇ ଗୋଦାମ ଗୃହରେ ତାଙ୍କର ବି ମଧ୍ୟ ଚାଷ ବି ରହିପାରିବ। ଯାହା ହୁଏ ତ ତାଙ୍କୁ ବି ମଧ୍ୟ କିଛି ସରକାରଙ୍କ ଦ୍ଵାରା କଣ କିଛି ପଇସା ବି ମିଳିପାରିବ। ଆଉ ତାଙ୍କର ଜୀବନଟା ବି ମଧ୍ୟ ମାନେ ସରଳ-ଅ-ଅ-ଅ ଭାବରେ ଗତିଶୀଳ ହେଇପାରିବ। ଆଉ ତାଙ୍କେ କିଛି ବାଧାପ୍ରାପ୍ତ ବି ହେଇପାରିବନି। ଆଉ ଲୋକମାନଙ୍କୁ ଠିକ ସମୟରେ ଠିକ ଖର୍ଚ୍ଚ ରେ ଠିକ ମୂଲ୍ୟରେ ତାଙ୍କେ ଆନେ ମଧ୍ୟ ଜିନିଷଟାକୁ ପାଇପାରିବେ ଏବେ ଦେଖନ୍ତୁ ଯେତେବେଳେ କୋ କୌଣସି ଜିନିଷର ଅଭାବ ପଡୁଛି ସେ ତେବେଳେ ଜିନିଷଟି ମହଙ୍ଗା ହେଇଯାଉଛି। କିନ୍ତୁ ଯଦି ଆମେ ଗୋଟେ ସେ ଗୋଦାମ ଗୃହରେ ଭଲ ଭାବରେ ଯୋଉଠି କିି ଆମେ ମାନେ କ୍ୟାମେରା ଲଗେଇଥିବା ଆଉ ତା ଅନୁସାରେ ସେଇଠି ଗ୍ୟାସ୍ ରଖିଥି କିବା ସେ ଗ୍ୟାସ୍ ଟା ଯଉଟା କି ତାକୁ ରଖିପାରୁଥିବ। ଯେମିତିି ଆମେ ଗୋଟେ ଚାଉଳଟାକୁ ରଖିବା ପାଇଁ ପୋକ ମୁରା ଔଷଧ ଦଉଛେ। ସେମିତି ଆମକୁ କୌଣସି ଜିନିଷ ଟାକୁ ବେଶୀ ସମୟ ପାଇଁ ରଖିବା ପାଇଁ ତା ଅନୁସାରେ ଆମେ ମଧ୍ୟ ସେଇଟା କିଛି ପରିମାଣର ଗ୍ୟାସ୍ ଦେବାର ବି ମଧ୍ୟ ଅଛି ସେ ଗ୍ୟାସ ଟା ସେଇ ଶସ୍ୟ ପାଇଁ କୋଉ ପ୍ରକାର ଶସ୍ୟରେ କୋଉ ପ୍ରକାର ଗ୍ୟାସ ଦେବା ଏମିତି ସେ ରୁମରେ ଦେଲେ ଆଉ କେତେ ପରିମାଣର ତାପମାତ୍ରା ରଖିବା। ଏମିତି ରଖିବା ଦ୍ଵାରା କଣ ଯେ ତାଙ୍କର ମାନେ ଅ ଜିନିଷ ଶସ୍ୟ ଟା କଣ ଭଲ ଭାବରେ ବେଶି ସମୟ ଯାଏ ରହିପାରୁଛି ଆଉ ଆବଶ୍ୟକ ସମୟରେ ଆମେ ତାକୁ ମଧ୍ୟ ସବୁ